ହଁ କଣ କରୁଛନ୍ତି?
ଏଇ ରୋଷେଇ ସାରିକି ଏଇଟି ବସିଚୁ ଆଉ। କେହି ଖାଇନାହାନ୍ତି। ଆଉ ଝିଅଟା ବି ଗାଧେଇନି, ଗାଧେଇଲାଠୁ ଖାଇବୁ ଆଉ।
ଉଁ ହୁଁ, ଆଉ କଣ ରୋଷେଇ କରିଛନ୍ତି ଆଜି?
ଆଜି ରୋଷେଇରେ ଭାତ, ଡାଲି, ଆଉ ଶାଗ ଭଜା ହେଇଚି, ପୋଟଳ ଆଳୁ ଭଜା ହେଇଚି। ଆଉ କଦଳୀ ଭେ ଛୁଇଁ ଭଜା ହେଇଯାଇଛି। ଆଉ ସବୁ ବାଇଗଣ ବାଇଗଣ ସବୁ ପୋଡି ଦେଇଛି, ଆମ୍ବ, କାକୁଡି ସାଲାଡ଼ କରିଦେଇଛି ଆଉ।
ଉଁ ହୁଁ, ଆଉ ଆପଣଙ୍କ ଆଡେ ବର୍ଷା ଫର୍ଷା କଣ ହେଇଛି ନା, ସେମିତି କିଛି ନାହିଁ?
ହଁ, ବର୍ଷା କାଲି ତ ଉଠେଇଥିଲା ଯେ ହେଇ ହେଲାନି, ଆଜି ସ କାଳୁ କାଳ କରିକି ରଖିଥିଲା, ଆଉ ଆମ ବର୍ଷା ମୁଁ ତ ଲୁଗାପଟା ସବୁ ଶୁଖେଇ ଦେଇଥିଲି ଭଲ ପାଗ ଦେଖି ସୁଖେ ଧୋଇକି ସୁଖେଇ ଦେଲି। ତାପରେ ତ ମୁଁ ଗଲି ଶୁଖିଲେ ଓଦା ହେବ ବୋଲିକା ଏଗାରଟା ବେଳକୁ ତ ଆମର ଉ କାଁଳ ପାଗ କଲା ଯୋରେ ପକେଇଦେଲା ସବୁ କପଡା ଆମର ସବୁ ଓଦା ହେଇଗଲା। ସବୁ ଓଦାରୁ ଫୁଣି ତୋଳିକି ଆଇଁଲି ଫୁଣି ଏବେ ଭଲ ପାଗ ଦେଇଛି ଫୁଣି।
ହଁ, ହ। ଆମ ଆଡେ ବି ହେମତି ମେଘୁଆ ପାଗ ପୁରା ସକାଳୁ କରିକି ବସିଲା ଯେମତି ମେଘ ଏଇନା ହେଇଯିବ କି। ହେ -ହେମିତି ରଖିଲା କିନ୍ତୁ ଏବେ ଟିକେ କଅଁଳିଆ, କଅଁଳିଆ କରୁଛି ଟିକେ ଖରା ଦେଖଉଛି ଏଇ ଭଳିଆ ପାଗ ଅଛି କେତେ କେତେ ବେଳେ ବି ବର୍ଷା ହେଇପାରେ।
ଓହୋ ଏଠି ବି ଧରିଦେବେ ଖରା ଦେଖିଲାଣି ଆଉ ଏ ବର୍ଷା ନାହିଁ କାହିଁ।
ହଁ, ମେଘୁଆ ପାଗ ଥିଲେ ଟିକେ ଥଣ୍ଡା ଲାଗୁଛି ଟିକେ ଖରା ହେଇଗଲେ ଗୁଳୁ ଗୁଳୁ କରୁଛି ଯେ ଏ ଅସ୍ତଵେସ୍ତ ଭଳିଆ ଲାଗୁଛି। ଆଜି ମଙ୍ଗଳବାର ତ ବୋଲେ ଆଜି ଅରୁଆ ଖିଆ ହେଇଛି।
ହ ନାଇଁ ମଙ୍ଗଳବାର କରେ ଯେ ମୁଁ ଖାଲି ଏ ଚୈତ ମାସ ଚୈତ ମାସ ଯୋଉ ମଙ୍ଗଳବାର ଗୋଟେ ପାଳି କରେ। ଚାରି ପାଳି ଯାକ କରିପାରେନି।
ହଁ କି କେମତି କଣ କରନ୍ତି?
ମୁଁ ଏଇ ଦାଣ୍ଡରେ ତ ପଣା ଦିଆଯାଏ। ଆଉ ମୁଁ ଯାଇକି ମନ୍ଦିରରେ ଭୋଗ କରିକି ସେଇଠି ତ ପୂଜା କରିକି ଆସେ ମଙ୍ଗଳା ମନ୍ଦିର ଯାଇକି।
ଓହୋ ଆମର କିନ୍ତୁ ଏଠି ବହୁତ ଅଲଗା ହଉଛି।
ଏଠି ବି ସେମିତି ଦା ହଉଛି ନା ଦାଣ୍ଡରେ। ଏ ଭୋଗ ସବୁ ମିଶିକି ଘ ପାଞ୍ଚ ଛଅ ଜଣ ନହା ମିଶିକି ଦାଣ୍ଡରେଇକିନା କରିଦିବେ ଦି ମାନେ ତାର ଦି ତିନିଟା ମାନେ କଣା ନେଇଯିବ ତା ଚାରି ପାଞ୍ଚ ଦିନ ବି ହେଇଯିବ ଧୋ ହଳଦୀ ପାଣିରେ ଧୋଇବେ ଭୋଗ ଫୋଗ କରେ କଳସ ବସିବ ତାର ସେଠି ବହି ପଢା ବି ହୁଏ। ସବୁ ମିଶିକିନା ପୂଜା କରନ୍ତି ପୁରା ସକାଳ କିଏ କରେ। ଦିଟା ଯାଙ୍କେ ଏଠି ପୂଜା ସେମିତି କରନ୍ତି ଆମର ଏଠି।
ଆମର ହଁ, ହଁ ଆମର ବି ସେମିତି କରନ୍ତି କଣ କହିଲେ ବାହାର ଦାଣ୍ଡରେ ଏ ନେ ଥାଇକି ସେଠି ଗାତ ଖୋଳିକି ସମସ୍ତେ ମିଶିକି ହୁଁ, କରିବେ ଏଠି ଓଷା ଏଠି ପଣା ପଣି ହୁଏ। ହେଁ ସମସ୍ତେ ପଣା ମିଶିକି ଯ ପଣା ପାଇଁ ଯୋଉ ଜିନିଷ ଜିନିଷ ଦରକାର ସମସ୍ତେ ମିଶିକି ନେଇଥାନ୍ତି ତ ସେଠି ପଣା ହୁଏ। ଭଲସେ ଭଲ ଲାଗେ ସେ ପୂଜା ପାଞ୍ଚ ପାଳି ନା ଯେତେ ପାାଳି ଯେତେଟା ମଙ୍ଗଳବାର ଯୋଉ ମାସ ଚୈତ୍ର ମାସରେ ପଡିବ।
ହଁ, ଏ ଆର ଥର ତ ଏଇଥର ତ ପାଞ୍ଚ ପାଳି ପଡିଥିଲା କିନ୍ତୁ ଭଲ ଲାଗେ ଏଇଟା ସେଇଠି ପୂଜା କରିକି ସେଇଟା ଭୋଗ ସମସ୍ତଙ୍କୁ ଦିଅନ୍ତି ତାପରେ ନିଜେ ବି ସେଇଟା ପଣା ପିଇକି ଘରକୁ ଯାଆନ୍ତି ଆଉ।
ଓ ହଁ ଏଇ ଯୋଉ ଆପଣ ଖାଆନ୍ତି ଅରୁଆ ଖାଆନ୍ତି ନା ପରଟା ଫରଟା ଖାଆନ୍ତି?
ମୁଁ ଅରୁଆ ଭାତ କରିଦିଏ ଏକ ଘରେ ମାନେ ବାପ ଝିଅ ଖାଆନ୍ତି ନା ଆଉ ମୋ ପାଇଁ କଣ ଏକୁଟିଆ କରିଦେବି ଏକାଥରେ ଅରୁଆ କରିଦେଲେ। ଖାଇଦିଅନ୍ତି। ଆମେ ଯାହା ସେୟା ଖାଆନ୍ତି ମିଶିକି ଆଉ।
ଆମର ଏଠି ଧାନ ଫଳ ଖାଆନ୍ତିନି ପଣା କରିକି ଆସି ସେଇ ପାଳାଆନ୍ତି ଭୋଗ ଟିକେ। ଧାନ ଫଳ ଖାଆନ୍ତି ରୁଟି କିି ପରଟା କରିକି ଖାଆନ୍ତି, ସେଇ ଚୈତ୍ର ମଙ୍ଗଳବାରରେ ଆଉ।
ଓହୋ! ଆମର ଏଠୁ ସମସ୍ତେ କିନ୍ତୁ ଭା-ଭାତ କରିକି ରୋଷେଇ କଲା ଖାଇବେ। କହିଲେ ମନ୍ଦିରରୁ ନେଇ ଆସନ୍ତି। ନହେଲେ ଏଠି ସବୁ ମଗେଇ ଦିଅନ୍ତି ଅଭଢ଼ା ଅନ୍ତବାସୁ ଅଭଢ଼ା ମଗେଇକି ଆଣିକିନା ବି ଖାଇଦିଅନ୍ତି।
ହୁଁ, ହୁଁ। ମାଙ୍କର ପୂଜା ଗୋଟେ ହେଲେ, ଓଷା ବାର କିଛି ଗୋଟେ କଲେ ଭାରି ଭଲ ଲାଗେ ଆ ମାନେ ତା ସେ ବହୁତ ଭଲ ବି ଲାଗେ, ଉପାସ ରହିଥିବ କିନ୍ତୁ ଲାଗେନି ଭୋକ ଲାଗିବନି, ଶୋଷ ଲାଗିବନି, ଠାକୁରଙ୍କ ଇୟରେ ତମ ଦିନ ଟା ବି ପଳେଇବ।
ହଁ।
ଆଉ ହଁ କାର୍ତ୍ତିକ ପୂର୍ଣ୍ଣିମା ଯୋଉ ଜାଣିଛନ୍ତି କେମିତି ଡଙ୍ଗା ଭସା ଯାଏ, କେମିତି କରନ୍ତି, ଡଙ୍ଗା ଭସେଇ ଯାଆନ୍ତି?
ହଁ, ହଁ। ଟାଟୁଅ ଯୋଉ ଆମର ତ ଏଠି ହଉଚି ଏ ପଞ୍ଚୁକ ପ ଯୋଉ କାର୍ତ୍ତି ମାସ ଯୋଉ ପଞ୍ଚୁକ ଦ ପାଞ୍ଚ ଦିନ ହୁଏ। କାର୍ତ୍ତିକେଶ୍ୱର କୁ ପୂଜା କରାଯାଏ, ତାପରେ ରାଧା ତାପରେ ଯଉ ରାଧାକୃଷ୍ଣଙ୍କୁ ବି ପୂଜା କରାଯାଏ। ଏଇଥିରେ ତାର ପାଞ୍ଚ ଦିନ ପୂଜା ହୁଏ। ତାପରେ ଆମେ ସକାଳୁ ଉଠି କି ତା ମୁଁ ଗାଧୋଇଆ ପାଧୁଆ କରି ମନ୍ଦିର ଯାଉ, ମନ୍ଦିର ସେ ଠାକୁ-ଠାକୁର ଦର୍ଶନ ଜଗନ୍ନାଥଙ୍କର ବି ପୂଜା ଜଗନ୍ନାଥ ଦର୍ଶନ କରୁ, ତାପରେ ମା ଲକ୍ଷ୍ମୀଙ୍କୁ ଦର୍ଶନ ହୁଏ। ତାପରେ ଅଁଳା ଗଛ। ଥାଏ ସେଠି। ସେ ଅଁଳା ଗଛ ସାତ ସେଇଠି ସାତ ଫେରା ବୁଲିବୁ ସେଇ ଅଁଳା ଗଛରେ ପାଣି ଦିଆଯାଏ। ସେଇଟି ଦୀପ ଧୂପ ଦିଆ ହୁଏ। ତାର ଶିବ ମନ୍ଦିରରେ ସେଠି ବି ଆମେ ଦର୍ଶନ କରିକି ଭୋଗ ଭୋଗି କରୁ ତାରେ, ସକାଳୁ ଯାଇକି ବୁ-ବହୁତ ଭିଡ ହୁଏ ସେ ପାଞ୍ଚ ଦିନ ମନ୍ଦିରରେ ତାରେ ଉଁ ଭୋଗଭୁଗି କରୁ ତାପରେ ଠାକୁରଙ୍କର ସକାଳୁ ଗଲେ ଠାକୁରଙ୍କର ଆଳତି ବି ଦେଖୁ ଜଗନ୍ନାଥ ହଁ ଗ୍ରାମରେ ତା ଭଲ ହୁଏ ତାପରେ ଆମର ଏଇଠି ପାଖରେ ଏ ମେ-ମେଘେଶ୍ଵର ଅଛନ୍ତି ସେ ସେଠି ମାନେ ମନ୍ଦିରରେ, ତାପରେ ସେଠି ତା ଭିତରେ ପୋଖରୀ ଅଛି ସେଇଠି ଯାତ୍ରା ବି ହୁଏ। ଏ ସେଠି ଡଙ୍ଗା ବଡ ପୋଖରୀ ଅଛି। ସେଠି ବଡ ପଖ ବଡ ଡଙ୍ଗାଟା ହବ ସେଠି ଏମ୍ ଏଲ୍ଏ ଆସନ୍ତି ସେଠି ଆଗ ସେମାନେ ଆଗ ଗୋଟେ ଡଙ୍ଗା ବଡ ଡଙ୍ଗାଟେ କାଠ ତିଆରି ରେ, ସେମାନେ ଆଗ ଉଦ୍ ଘାଟନ କରିବେ। ତାପରେ ସମସ୍ତେ ସେଠି ଡ଼ଙ୍ଗା ଭସନ୍ତି। ତାପରେ ଆମର ସେଠୁ ଏଠୁ କଣ ରାତି ତିନିଟା ତିନିଟା ରୁ ଲୋକ ସବୁ ଯିବେ। ଏତେ ଯାଆନ୍ତି। ତାପରେ ସେଠି ବି ଆମର ଯୋଉ ନାଚ ଗୀତ ବି ପ ଗ୍ରାମ ହୁଏ ସେଠି ତାପରେ ମନ୍ଦିର ତାପରେ ସେଠି ପୁଣି ଖାଇବାଁ ଚା' ସକାଳୁ ଚା ଦେବେ ଯୋଉମାନେ ଯାଇଥିଏ ଡଙ୍ଗା ଭସେଇ, ସେଇଥି ଚା' ପଇିଲା ତାେ କ୍ଷୀରି ଦେଇି ଖିରି ଖେଚେଡି ଦେଇଥିବେ, ନହେଲେ ଖେଚେଡି ଡାଲମା ନହେଲେ ଉପମା ଡାଲମା ଦିଅନ୍ତି ଖାଇବା ପାଇଁ। ସବୁ ହେ ଦିଅନ୍ତେ ତାହେଲେ ଡଙ୍ଗା ବସେଇକି ଯିଏ ଖାଇଲା। ତାପରେ ସେଠୁ ଆମେ ଆସିକି ଆମର ସେଇ ମନ୍ଦିର ପାଖରେ ଆ ଅଛି-ଇଁ ଆ-ଜଗନ୍ନାଥ ଆଶ୍ରମ। ସେଠା ଆଶ୍ରମଟା ଠାକୁର ବି ସବୁ ଅଛନ୍ତି ସେଠୁ ସେ ପାଖରେ ଯାଇକି ସେଠୁ ବି ଆମର ଯାଇକି, ଦର୍ଶନ କରିକି ସେଠି ବି ଖାଇବା ଆୟୋଜନ କରିଥାନ୍ତି, ସମସ୍ତଙ୍କୁ ଦିଅନ୍ତି ଖାଇବା ପାଇଁ। ତାହେଲେ ଦେଖି ଆସୁ ଆଉ ବହୁତ ଭିଡ ହୁଏ କିନ୍ତୁ ଏଠି।
ହଁ ହଁ। ଆମର କିନ୍ତୁ ଏଠୁ ଟିକେ କଣ କହିଲେ ପାଞ୍ଚ ଦିନ ଆମର ଅଁଳା ନବମୀଠୁ ଯେ ପାଳନ ହବ କାର୍ତ୍ତିକ ମାସ ପଞ୍ଚୁକ ମାନେ ଅଁଳା ନବମୀ ଯୋଉ ମାନେ କ ଏଠି ଅଁଳା ଗଛ ପାଖରେ ଯାଇକି ଆମର ଏଠି ପାଖରେ ସବୁ ଅଛନ୍ତି ସ୍ତ୍ରୀ ଲୋକମାନେ ଯୋଉମାନେ ଅଁଳା ନବମୀ ସବୁ ପାଳନ କରିବେ ସବୁ ଠାକୁରଙ୍କୁ ନେଇକି ରଖି ପୂଜା କରି ସେଠି ଖେଚେଡି ଖିରି ତରକାରୀ ସବୁ ଭୋଜି ଆକାର ଗୋଟେ ହୁଏ ଆ ପଇସା କଲେକ୍ସନ କରିକି ଯାହା କରିକି ଗୋଟେ ହୁଏ। ସେଠି ସମସ୍ତେ ମିଶିକି ନିଜେ ରାନ୍ଧିବୁ ଯଦି କୋଉ ପାଳି ନ ରାନ୍ଧି କଇଲୁ ରୋଷେଇଆ ଡାକିକି ଆଣିଥିବେ ରୋଷେଇଆ ରୋଷେଇ କରିବ ପା ଆମର ସେପଟେ ଯୋଉ ଆମ ଘର ପାଖାପାଖି ଯେତେ ଲୋକ ଥିବେ ସମସ୍ତେ ଯିବେ ସାଙ୍ଗସାଥି ହେଇିକି ମିଶିକି ଖାଇବେ। ତାପରେ ପଞ୍ଚୁକ ପାଞ୍ଚ ଦିନି ଫା ଫାଷ୍ଟ ଦିନରୁ ଯେ ପଞ୍ଚୁକ ଯାଏ ସମ ତୁ ଯିବୁ ନଈକି ଗାଧେଇ ଉଁ ଆମ ପାଖରେ ଗୋଟେ ନଈ ଅଛି ଛୋଟ ନଦୀ ଗୋଟେ ରାମାୟାଳ ନଦୀ ବୋଲି କୁହନ୍ତି। ବଲେ ସେଇ ନଦୀ କିି ସମସ୍ତେ ଯିବେ ଗାଧେଇବା ପାଇଁ। ଉଁ ସ ସକାଳୁ ଭୋର ଯିବେ ସେଇଠି ଗାଧେଇକି ସେଇଠି ବି ପୂଜା ଅର୍ଚ୍ଚନା କରିବେ ପଞ୍ଚୁକ ବ୍ର ତ କରିବେ କରିସାରିକି ଆସିବେ ଘରେ ବି ମୁର୍ଜ ଫୁର୍ଜ ପକାଯାଏ। ଏମିତି କରି ପାଞ୍ଚ ଦିନି ପର୍ଯ୍ୟନ୍ତ ଯିବ ପାଞ୍ଚ ଦିନି ପ ବଲେ ଯୋଉଦିନ କା କାର୍ତ୍ତିକ ପୂର୍ଣ୍ଣିମା ଯୋ ଶେଷ ଦିନ ହଁ ସେଦିନ ସଖାଳୁ ଭୋରୁୁ ପୁରା ରାତି ତିନିଟା କି ଚାରିଟା ରୁ ଉ ଉଠିକି ସବୁ ନଈକି ଯିବେ ଆମର ସେ ନଈ ପାଖରେ ଗୋଟେ କଣ କରନ୍ତି ଗୋ ଗୋଟେ ଗାଡି ଫାଡି ନେଇକି ଲାଇଟ୍ ବ୍ୟବସ୍ଥା କରିଥାନ୍ତି ସବୁ ନଈକି ଆସିବେ ଗାଧେଇବେ କାଳେ କଣ ଅସୁବିଧା ସୁଭିଧା ହବ ବୋଲି ଗୋଟେ ଲାଇଟ ବ୍ୟବ ସ୍ଥା ରଖିଥାନ୍ତି ଆଉ ସେଠି ବି ଚାହା କରନ୍ତି। ଆଉ ପାଞ୍ଚ ଟଙ୍କିଆ ବିସ୍କୁଟୁ ଚାହା ବିସ୍କୁଟୁ ଯେତେ ଯୋଉ ମାନେ ଆସିବେ ଗାଧେଇବା ପାଇଁ ସମ ଚା କପ୍ କପେ ବିସ୍କୁଟୁ ଗୋଟେ ଗୋଟେ ଦିଅନ୍ତି ଖାଇବାକୁ ସମସ୍ତେ ଗାଧେଇକି ଆସିକି ନିଜ ନିଜ ଘର କାମ ସାରି ଉଁ ପୂଜା ଅର୍ଚ୍ଚନା କରି ମନ୍ଦିର ଯାଆନ୍ତି ଦର୍ଶନ କର ମନ୍ଦିର ତ ବହୁତ୍ ଭିଡ ହୁଏ ଦର୍ଶନ କରିକିନ ଲମ୍ବା ଲାଇନ ରେ ଠିଆ ହେବାକୁ ପଡେ ଏମିତି କରି କାର୍ତିକ ପୂର୍ଣ୍ଣିମା ଟା ଆମେ ପାଳନ କ ରୁ ଆଉ।
ହଁ ଏଠି ବି ସେମିତି ହୁଏ ନି କି। ଅଂଳା ନବମୀରେ ପଞ୍ଚୁକ ଭିତରେ ବି ମଝିରେ ପଡିଯାଏ ନହଲେ ପଞ୍ଚୁକ ପୂର୍ବରୁ ବି ପଡେ। ଅଁଳା ନବମୀ ନା ଆମର ଏଇଠି ଅଁଳା ନବମୀରେ ମନ୍ଦିରରେ ତ ପ୍ରବଳ ଭିଡ ହୁଏ। ଅଁଣା ଗଛ ପାଖରେ ସବୁ ପୂଜା କରନ୍ତି ଅଁଳା ଗଛ ପାଖରେ ଅଁଳା ସେ ଯୋଉ ଚୁଡ଼ି ସବୁ ଦେଇକି ଅଳା ଉଁ ମଛମୂଳେ ପୂଜା କରନ୍ତି। ତାପରେ ଅଁଳା ପୂଜା କରି ଲକ୍ଷ୍ମୀ ମାଙ୍କୁ ଦର୍ଶନ କରନ୍ତି। ତାପରେ ଯୋଉ ପୂଜା କରିକି ସେଠି ବି ଆମର ମନ୍ଦିରରେ ଜଣେ ଦେଉଛନ୍ତି ଖାଇବା ପାଇଁ ପ୍ରତିବର୍ଷ ଅଁଳା ନବମୀରେ ସେ ଖାଇବା ପାଞ୍ଚ ହଜାର ଲୋ କ ଖାଇଲା ପରେ ଆଉ ଆୟୋଜନ ହୁଏ ସେଟି ଏମତି ଲୋ ଟେଣ୍ଡେ ଲଗେଇକି ଖାଇବାକୁ ଦୋଉ ସବୁ ଆଡୁ ଲୋକ ଆସିକି ଖାଆନ୍ତି ଏଠି ଆମର। ହୁଁ ସବୁ ଭାତ ଡାଲି ଡାଲମା ହୁଏ। ତାପରେ ଶାଗ ଖିରି ଖଟା ତାର ଗୋଟେ ମିକ୍ସଚର ହୁଏ। ଏତିକି ଦିଅନ୍ତି କିନ୍ତୁ ବହେ ଲୋକ ପୁରା ମାନେ ବାରଟା ରୁ ଖାଇବା ଆରମ୍ଭ ହବ ପୁରା ଚାରିଟା ଯାଙ୍କେ ପୁରା ଖାଆନ୍ତି ଲୋକ ସବୁ ଯିଏ ଯୁଆଡେ ଆସିଲେ ସମସ୍ତେ ଖାଇଲେ ସେଠି। ବହୁତ ଲୋକ ହୁଅନ୍ତି ଏଠି।
ହଁ ଏଟା ମାନେ ଉଁ ମ ସାଙ୍ଗସାଥି ହେଇକି ତ ମାନେ ଗାଁ ସାହିରେ ସବୁ ଥିବ ସମସ୍ତେ ଗୋଟେ ଏକାଠି ହେଇକି ଏକତ୍ର ହେଇକି ଯଦି କରିବ ନା ଗୋଟେ ଖୁସି ଲାଗେ।
ହାଲୋ।
ମନେ ଗୋଟେ ପାଞ୍ଚ ଛଅ ଦିନ ଆଙ୍କ ମିଶିବ ସାଙ୍ଗସାଥି ହେଇକି ଗାଧେଇ ଯିବ ସାଙ୍ଗ ହେଇକି ପୂଜା ଅର୍ଚନା କରୁଥିବ ସାଙ୍ଗ ହେଇକି ମନ୍ଦିର ଯିବ। ଆଉ ସାଙ୍ଗ ହେଇକି ଭୋଜି କରିକି ଗୋଟେ ମହତ୍ସବ କରିକି ହେଠି ଅରୁଆ ଡାଲମା ସେତେବେଳେ ତ କାର୍ତ୍ତିକ ମାସରେ ଭଲ କମଳା କାନ୍ଧିଆ ହେଇଥାଏ। ସେଇ କମଳା ଆଣିକି ଆମେ ଅରୁଆ ଭା ତ ଡାଲମା ସ‌ଅ ଝୋଳ କରି ଖାଉ। ସେଟା ଗୋଟେ ଖାଇବାକୁ ଭାରି ଭଲ ଲାଗେ। ଏମିତି ମିଳିମିଶି ସାଙ୍ଗସାଥି ହେଇକି କଲେ ଗୋଟେ ଗୋଟେ ଉଁ ଭଲ ଲାଗେ। ଏମିତି ଓଷା ବାର ଭଲ ମନ୍ଦ ଦିନ ଆ ସିଲେ ଆଉ।
ହଁ ଅରୁଆ ଭାତକୁ ତ କାନ୍ଦିଆଟା ହେତ ବୋଳୁକୁ ହେଇଥାଏ ବଢିଆ ଲାଗେ ଆଉ ଅରୁଆ ଭାତ ଖାଇବା ପାଇଁ ଆଉ। ତାପରେ ସେଇ ଖା ହଁ ତାପରେ ସେ ବୁ ପଞ୍ଚୁକ ଭିତରେ ବି ଗୋଟେ ଦିନ ବଡ ଓଷା ପଡେ ଧବଳେଶ୍ୱର ପୂ ଙ୍କର ପୂଜା ହୁଏ।
ହଁ ହଁ ପଞ୍ଚୁକ ପୂର୍ଣ୍ଣିମା ପୂର୍ବ ଦିନ କି ଦିନେ ଛାଡି ଏମିତି ହୁଏ।
ଦିନ ପଡେ। ବଡ ଓଷା ଧବଳେଶ୍ଵରଙ୍କର ସେଟା ବି ଗୋଟେ ହୁଏ ପୂଜା ହେଡା ପୁରା ନିଷ୍ଠା କାଶ ସେଟା ଉପାସରେ ର ପୂଜାଟା ହୁଏ। ସେ ଧବଳେଶ୍ଵରଙ୍କର ଆମ ଘରେ ପୂଜା ହୁଏ ତାପରେ ଘ ରେ ଭୋଗ ବସେ ତା-ତାଙ୍କ ନାଁରେ ଆଉ।
ହଁ ହଁ ହେଟା ବୋହୁତ ନିଷ୍ଟାର ସହିତ ପୂଜା କରାଯାଏ ଆଉ। ହୋଉ।
ହୋଉ।
ହଁ ଏବେ ରଖୁଚି। ମୁଁ ପରେ କଥା ଲାଗିବା ଆଁ ହାଲୋ।